ହ୍ୟାଲୋ।
ହଁ ଭାଉଜ।
ହଁ।
ଆଉ
କଣ କରୁଚ?
ଏଇ ବସିଛୁ ଛୁଆଙ୍କ ପାଖରେ ଆଉ। ଛୁଆ ଆସୁଛନ୍ତି ଚାରି ଜଣ। ବର୍ଷା ହଁ ହଉଥିଲା ଛାଡିଗଲାଣି ଏଇ ଦଶ ପନ୍ଦର ମିନିଟ ବର୍ଷା।
ଆମର ଝିଅ ମେଘୁ ହଉଥିଲା ଯେ ଛାଡିଗଲାଣି କିନ୍ତୁ ପବନ ଦେଲା ଯେ ଏତେ ଜୋଷରେ ମୁଁ ଯାଇକି ଚାରିଟା ନଡିଆ। ଆଉ ଗୁଆ ଅଧ କିଲ ଆମ୍ବ ପାଛ ଗୋଟେ କି ଆଣଲି।
ଓହୋ ତୁମର ଗୁଆ ଗଛ ବହୁତ ଲଗେଇଛ କି?
ଆମର ବହୁତ ଗୁଆ ଗଛ ଲଗା ହେଇଛି ତଥାପି ପନ୍ଦରଟା କୋଡିଏଟା ହବ। ଆଉ ଆମର ତଡା ପଡିଛି ଆହୁରି ପନ୍ଦର କୋଡିଏ ଟା। ମାନେ ତଡା ମାନେ ଯ ତଡ ପଡନ୍ତି ତ ତଳା ପକାନ୍ତିନି ନା ସେଟା ଲଗେଇଛୁ ହଁ ସେଟା ଆହୁରି ଦତି ଦ ଦଶ ପନ୍ଦର କୋଡ଼ିଏଟା ସେତେବେ ନଗା ହବ। ଆଉ ହଉଛି ନଡ଼ିଆ ଗଛ ଅଛି ସେମିତି କୋଡିଏ ପଚିଶ ଟା। ଆଉ ବି ଛୋଟ ଛୋଟ ନଡିଆ ଗଛ ଅଛି ବହୁ ତାକୁ ଲଗାହବ।
ହୁଁ ହୁଁ।
ଏମତି ସବୁ ଅଛି ଆଉ ହଁ ଆମ ଜେଜେ ସେରାସବୁ ଲଗେଇଥିଲେ। ଆଉ ମାନେ ଜେଜେ ଶଶୁର।
ହଁ ଜେଜେ ଶଶୁର।
ଛୁଆମାନେ ଯାହା ଲଗାଉଉଛନ୍ତି ଆଉ।
ହୁଁ ହୁଁ।
ଆଉ ଆମର ଆମର ହଁ ଆମର ବିରାଟ ବଡ ବାରିଟେ ଅଛି। ଆମର କଦଳୀ ଗଛ ଅଛି ଲେମ୍ବୁ ଗଛ ଅଛି କମଳା ଗଛ ଅଛି ଓଉ ଗଛ ଅଛି ଆମ୍ବ ଗଛ ଅଛି ପଣସ ଗ ଗଛ ଅଛି ସପରିୀ ଗଛ ଅଛି ଆଉ ପିଜୁଳି ଗଛ ଅଛି କେଉ ଗଛଟା ନାହିଁ ବୋଲି କହିବନି।
ଓହୋ ତାେଲେ ପୁରା ବାଡିରେ ମିକ୍ସ କରିକି ସବୁ ଗଛ ଫଛ ଲଗେଇଛ।
ସବୁ ଗଛ ଝିଅ ଏ ବର୍ଷ ରଜକୁ ତମକୁ ଇନ୍ଭାଇଟ ରହିଲା ତମେ ନିସ୍ ୟ ଏଁ ବର୍ଷ ରଜୁକୁ ଆସିବ ମୁଁ ତମକୁ ଆମ୍ବ ପଣସ ଗୁଆ ନଡ଼ିଆ ସବୁ କଥା ଦେମି ଲେମ୍ବୁ।
ହୁଁ। ଏଁ ମୁଁ ପା ରଜରେ ରହିବିନି ଏଥର ମୋର ପରୀକ୍ଷା ଯେ ମୁଁ ବାହାରକୁ ପଳେଇବି। ରଜରେ କିଏ ପରୀକ୍ଷା ଦିଏ ନା କିନ୍ତୁ ଆମର ରଜରେ ପରୀକ୍ଷା।
ହଁ ହଁ ଆମ ଝିଅଙ୍କର ବି ରଜ ଦିନେ ଗୋଟେ ପରୀକ୍ଷା ଅଛି।
ପରୀକ୍ଷା ଅଛି।
ତମେ ଫାଙ୍କା ଟାଇମ୍ ରେ କେବେ ଫାଙ୍କା ଟାଇମ୍ ରେ କେବେ ଦେଖିଆ ଆସିବ ଆଉ।
ହଁ। ଆଉ ତୁମେ ଆମ୍ବ ତାହାନେ କେତେ ଗଛ ପାଖାପାଖି ଅଛି ଆମ ଆମ ଏରିଆ ଆମ୍ବ ଅଧିକ ନା ତୁମର କମ ଅଛି।
ତମର ତମ ଏରିଆରେ କେତେ ଆମ୍ବ ଅଛି କି ନା ତମର ଟିକେ ମତେ ଲାଗୁ
ଆମର ଏପଟେ ଆମ୍ବ ଅଧିକ ଆମର ଆଉ ଏତେ କିଛି ଗଛ ନାଇଁ ନା ଆମ୍ବର ଆମ୍ବଟା ଚାହିଦା ଟା ଅଧିକ ଆଉ ତୁମର ସେପଟେ କିନ୍ତୁ ନଡିଆ ଗୁଆ ଟା ଅଧିକ।
ହଁ ଆମର ଅଧିକ ଝିଅ ନୁଁଅ ଯାହାବି ଅଛି ଆମର ସବୁ ସମାନ ଭାବରେ ଅଛି ଆମ ବାଡିରେ ଆମ୍ବ ଗଛ କେତେଟା ଅଛି ଜାଣିଚ? ମିନିୟମ୍ ଆମ ବାଡ଼ିରେ ଖାଲି ଆମ୍ବ ଗ ଗଛ ଅଛି ଦଶଟା ହବ ଆମ ବାଡ଼ିରେ ଆମ୍ବ ଗଛ ଅଛି।
ହୁଁ ଆଁ ଭଲ ଆଉ।
ବେଲେଇ ଆମ୍ବ ଅଁ ମୋହୁ ଆମ୍ବ ଅଁ ମାନେ ଉଁ କେତେ ତ ଭେରାଇଟି ନାଁ ସେଇ ସବୁ ଆମ୍ବର ମୁଁ ନାଁ ସେଇ ଆମ୍ବ ନାଁ ରା ମୁଁ ମନେ ରଖିନି। ମୁଁ ତ ଆମ୍ବ ଖାଇବା ଲୋକୋ ମୁଁ କାଇଁ ଆମ୍ବ ନାଁ ମନେ ରଖିମି ନା ଆମ୍ବ ଆମ୍ବ ଖାଇମି ମିଠା ଆମ୍ବ ହେଇଥିନେ ଖାଇମି ସଇଲା ଖାଲି ପା ସେ ମିଠା ଆମ୍ବ କହିଦେମି ସଇଲା। ଡି ବିଲେଇ ଆମ୍ବ। ହଁ ହେରା ସବୁ ବିକ୍ରି କରିଦୋଉଚି ନା ଆଉ କୋଡିଏ ପଚିଶ ଟା ନଡିଆ ଗଛ ଏରା କଣ କରିମି ରଖିକି?
ହୁଁ ବେପାରୀ ଆସିକି ଘରୁ ନେଇଯାଆନ୍ତି।
ବେପାରୀ ଆସିକି ନିଅନ୍ତି ନଚେତ୍ ବାପା ହାରିକା ଦାଦା ହାରିକା ନେଇକି ଦେ ଦେଇ ଦେଇ ଆସୁଛନ୍ତି ବେପାରୀ ଙ୍କ କତିରେ
ହୁଁ। ଉହୁଁ ନାଇଁ ସେଗୁଡା ତ ସବୁଦିନିଆ ଯେବେ ଚାହିଁବ ନେବେ ସେବେ ନେଇକି ଦେଇଦବ ବେପାରୀଙ୍କୁ ନାଇଁ।
ସବୁବୋଳେ ପାରି ହେବକି ଯାହା ହେଲେ ତ ବର୍ଷରେ ଦୁଇଥର ପାରନ୍ତି ଆଉ ଡାବ ଥର ପାରି ଡାବ ପାରିଦେଲେ ନା ତା ଚାରି ଛଅ ମାସରେ ଥରେ ଫେରେ ନଡ଼ିଆ ପାରିଦେବେ। ଏମିତି ସବୁବୋଳେ ବିକାନ୍ତିନି। ନା ନା ସେଟା ବର୍ଷରେ ଥରେ ନା। ଆରେ ଝିଅ ସେ ଗୁଆରା କଁ କହିଲ ବର୍ଷରେ ଥର ହବ ଧର ଜାନୁଆରୀ ମାସ ହେଲା ନା ହେଲା ମାର୍ଚ୍ଚ କତିରୁ ଟିକେ ଟିକେ ବଢିବ ବଢିବ ବଢିବ ତାପରେ ନଭେମ୍ବର ନ ହାଁ ଅକ୍ଟୋବର ମାସ ତାକୁ ସେ ଗୁଆରା ପାଚିବ ହେଲା ପାଚିବ ତାପେରେ ତାକୁ ଫେରେ ଆର ବର୍ଷ ଜାନୁ ଉଁ ଡ଼ିସେମ୍ବର ନା ହଁ ସେଇ ଡିସ୍ ସେମ୍ବର ମାସ ବସିକି ତୋଳୁଥୁବୁ ଆଉ ଆଜି ପାନ୍ସଟା କାଲି ଦଶଟା ଏମିତି ପନ୍ଦରଟା। ଏମିତି ଖସିଲା ଆଳୁକୁ।
ସେରା ସବୁ ନିଜେ ତା ଚୋପାରା ଗୁଡା ନିଜେ ଛଡେଇ ଦିଅ ନା ଲୋକୋ କରିକି ଛଡାଅ?
ନା ନା ଏରା ନିଜେ ଛଡେଇ ଦେବେ ନା ହେରା ସୁକାନ୍ତି ନା କେହି ଶୁଖେଇବେ ଏଇ ଯୋଉ ଖରା ଦିନିଆ ହେଲା ଗୁଆକୁ ସବୁ ଶୁ କେଇବେ ତାକୁ ଭଲ ମାନେ ବଡ଼ ବଡ଼ ଖରା ଟାଣ ଖରା ପୁରା ଗୋଟେ ମାସ କଣ୍ଟିନିଉ ଶୁକେଇବେ ସେଟା ଶୁଖିଗଲା ପରେ କଁ ସେ ଗୁଆଟା କଣ କରନ୍ତି କହିଲ ସେଇଟା ଛେଚିଦେବେ ଶିଳିପତାରେ ଛେଚିଦେଲେ ସେ ଗୁଆଟା ଆପେ ଆପେ ଦେଖ ଆପେ ଆପେ ଭାଜି ଚୋପାଟାକୁ ଛଡେଇଦଲ ଗୁଆ ଟା ଘାଟି ପିଲ ଆଉ ଆମର ଏଥିରୁ ହଁ ଆମର ଏଥର ଗୁଆ ବିକିଥିଲେ ପୁରା ଛଅଟି ଜଣ ସପେଇ ଥିଲା।
ସବୁ ଯୋଉ କହନ୍ତିନି ଯେମିତି ଯୋଉ ବିଜନେସ କହନ୍ତିନି ସବୁ ବିଜନେସ ସେଇଠି ଅଛି। ଚାଷଟା କରିପାରୁନି ହେଲା ଗୁଆ ସମୟରେ ଗୁଆ ନଡ଼ିଆ ସମୟରେ ନଡ଼ିଆ ଯଦି ତମେ ଏଇଠି ଫସଲ ବି କରିବ ପ ସ ତମର ଖାଇକି ରହିବ କିନ୍ତୁ କଣ କହିଲ? ମାନେ କରିବାଟା ହେଲା କଷ୍ଟ କାଳିଦେ ହଁ ଚାହୁଁନାହାନ୍ତି।
ଆଉ କଦଳୀ ଗଛ ଲାଗିଛି ନା ନା କଦଳୀ ଗଛ ନାହିଁ।
ନା କଦଳୀ ଗଛ ଅଛି ନା ମୋର ଟିକ ଅଛି, ତଥାପି କଦଳୀ ଗଛ କମ ଅଛି ନା ଗୋଟେ କାନ୍ଦି ସଇନେ ତାକୁ ଖାଇସାରି, ନଥିବୁ ଆଉ ଗୋଟେ କାନ୍ଦଧି ବାହାର କରିିବୁ ଆଉ ଗୋଟେ କାନ୍ନ୍ଦି ହେଇନଥିବ ଗୋଟେ ଗାନ୍ଧି ପହିଲ
ତେ ନଡ଼ିଆ କଦଳୀ ମେନ ତ ମାର୍କେଟରେ ସବୁଦିନ ପାଇଁ ଚାଲେ ଆଉ।
ହଁ ଜାଣିଛ ନା ଯ ନଡିଆ ଗଛର କୌଣସି ଜିନିଷ ମାନେ ନଡିଆର ଗଛ ପତର ପତରେ କିଛି ନଷ୍ଟ ହବନି। ପରଡ଼ିିବାକୁ ନଡ଼ିିବା ପାଇଁ ନ ଯେଉଁ କତାକୁ କତାର ସେଇଟା ବି ଆମେ ପାଇନୁ କାହିଁ କହିଲଲେ, ଝୁଣା ଦିଆ ହେଯିବ ନଡିଆକୁ ନଡିଆ ବିକ୍ରି ହେଲା ଗଛ ଯଦି ଗଛ ଯଦି ଉପାଡ ହେଲା କି ଗୋଟେ ଉପଡିଗଲା କି ହାଣି ଦେଲେ ଡାଞ ଜାଳ ହେଲା। ନଡିଆ ପତର ନଡିଆ ପତରକୁ ତାକୁ କଚିରେକି ପହରା କନୁ ପରାବେ କି ନୁ ସେ ପତରକୁ କଚା ପତର ରୁ ଖାଇବେ ପାେ ଶୁଖିଲା ପତ୍ର ହେ ଜାଳ ହବ।
ହଁ।
ଦେଖ ନଡିଆ ଗଛର କୌଣସି ଜିନିଷ ଗୋଟେ ନଷ୍ଟ ହ
ନଷ୍ଟ ହବନିଁ ହଁ ସବୁ ଜିନିଷ ଗୁଡ଼ା ୟୁଜ୍ ଲାଗିଯିବ ଆଉ।
ଯାହା ମୁଁ ମୋ ନିଜକୁ ବହୁତ ଗର୍ବିତ କରୁଛି, ଯେ ମୁଁ ଏମିତିଆ ଗାଁକୁୁ ଗଟେ ବୋଉ ହେଇକି ଆସିଛି।
ହ ଭଲ। ନ ଯଦି ସବୁ ଗୁଡାକୁ ଆମର ଆମ ନିଜ ବାଡ଼ିରେ ଆମର ଲଗେଇଛୁ ଖାଲି ବାଇଗଣ ଭେଣ୍ଡି ଶାଗ ଲଙ୍କା ବିଲାତି ଲଗେଇଥିଲୁ ସରିଗଲାଣି। କୋବି ଫୋବି ସରିଗଲାଣି ଆଉ, ପିଆଜ ରସୁଣ ଆମ ନିଜର ଘରେ ଖାଇବା ପାଇଁ ଖାଲି
ହଁ।
ନିର ବାବା ନିଜେ ଚାଷ କରନ୍ତି। ଆଉ କାଜୁ ଆମର ହୁଏ ବର୍ଷକୁ ଥରେ କାଜୁ ବାଡି ଗୋଟେ ଅଛି। ସେ ଚାଷ ହେଇକି ଘରକୁ ଆସେ ପୁଣି ଏଇଟା ଶ ସୁଖାପୁଖି କରିକି ବେପାରୀ ନେଇଯାଆନ୍ତି ଆଉ।
ଆଚ୍ଛା ମୁଁ ତମ ଘର ବି ଏଥରେ ଯାଇଥିଲି ମୁଁ ତମ ଘର ଟା ଦେଖି ଦେଖିଛି ତମ ଘରକୁ କେବେ ଯାଇନି।
ନା ଏଇ ଏଇ ଯୋଉ ଘରେ ଯୋଉ ଆମେ ରହୁଛୁ, ଏଠି ଚାଷ କରାଯାଏ ନାାଇଁ ଆମ ସେ ବାଡି ମାନେ ଗାଁ ମୁଣ୍ଡରେ ଆଉ ଗୋଟେ ଘର ଅଛି ଏଠି ବଡ ବାପା ଉଁ ରୁହନ୍ତି ଆମେ ମିଶିକି ରହୁ ବାବା ସେଠି ଘର ଏବେ ନୂଆଷ୍ଟାର୍ଟ କରୁଛନ୍ତି ସେଠି ଆମର ଚାଷ ହୁଏ।
ହଉ ତୋର ନୂଆଖର ଟା ସେଠି କରୁଛ?
ହଁ ଗାମଣ୍ଡରେ।
ଓହୋ ଏଠି ତାନେ କରିିନ?
ନା ନା ଏଠି ବଡ଼ ବାପା
ଓହୋ ବଡ଼ ବାପା କରୁଛନ୍ତି ତମ ବଡ଼ ବାପା ଯିଏ?
ହୁଁ। ଆଉ ଆମେ ସେଠି ଆଉ। ଘର କାମ ଚାଲିଛି ଆଉ ସରିନି
ଓହୋ ଆଉ ରଜରେ କୁଆଡେ କଣ ବୁଲିଯିବାର କିଛି ପ୍ଲାନିଂ ଅଛି ନା ନାହିଁ?
ନା ମୁଁ ଆଉ ରଜରେ କୁଆଡେ ବୁଲିବାକୁ ନା ବାବା କହୁଛନ୍ତି କଛନ୍ତି ଯୋଉ ଦିନ ସରିବ ସେଇଦିନ ରାତିରେ ରିଟର୍ନଣ କରୁ ଆମେ ଲାଷ୍ଟ ରଜ ଦିନ ବୁଲିବାକୁ ଯିବାକୁ ଯିଆ। ତ ମୁଁ କହିଲି ନାଇଁନାଇଁ ମୁଁ ଆଉ ରାତିରେ ଆସି ପାରିବିନି ମୁଁ ନେଷ୍ଟ ଦିନ ଆସିବି ତାପରେ ବାପା କହୁଛନ୍ତି ନେଷ୍ଟେ ଦିନ ଆସି ଲେ ଆଉ ଯାଇହବ ତୁ ଆସିକି ଏଗାର ଟା ଟା ବାରଟା ବେଳକୁ ପହଞ୍ଚିବୁ ତାପରେ ଆଉ କଣ କୁଆଡେ ବୁଲି ହବ ମୁଁ କହିଲି ହୋଉ ଦେଖିବା ଆଉ। ବାବାଙ୍କର ଭାରି ମନ ଆମେ ସାଙ୍ଗ ହେଇ ସବୁଆଡେ ବୁଲୁ ଯେତେବେଳେ ମନ ଯୁଆଡେ ଆଜି ଯଦି ମନ ହେଲା ଚାଲ ଟାଉନ ଯିବା ବିରଜା ବୁଲି ଆସିବା ସାଇଁକି ପଳେଇବୁ ବାହାରିକି ସକାଳୁ ହୁଁ ହୁଁ।
ସ ପରିବାର ଫ୍ୟାମିଲି ସହିତ ଗଲେ ଟିକେ ଭଲ ଲାଗେ।
ଭଲ ଲାଗେ ନା ଆମ ଫ୍ୟାମିଲିରେ ଆମେ ଚାରି ଜଣ। ମୋ ନନା ବାହାରେ ଜବ୍ କରନ୍ତି। ଆମେ ବୋଉ ଏତେ କୁଆଡେ ଯିବାକୁ ପସନ୍ଦ କରନ୍ତି ନି। ଆମେ ବାପା ମୁଁ ଯୁଆଡେ ଯିବୁ ସାଙ୍ଗ ମାନେ ସାଙ୍ଗେ ଏବେ ପ୍ଲାନ୍ କଲୁ ସାଙ୍ଗେ ସାଙ୍ଗେ ବାହାରି କି ପଳେଇବୁ ହୁଁ ହୁଁ।
ଭଲ ନା ଆଉ। ସବୁ ଯେତେବେଳେ ଯୁଆଡେ ମନ ହେଲା ଯାଇକି ବୁଲି ବୁଲକି ପଳେଇ ଆସିବା ଟା ଭଲ।
ହୁଁ। କ ଯୋଉ ଯେତେବେଳେ ମନେ ହବ ସେଇ ସମୟ ଟା ପାଇଁ ଖୁସି ଲାଗିବ ଯଦି କରିଦବା ତାପରେ ଭୁଲିଯିବା କି କିଛି ଅସୁବିଧା ହେଇଯିବ ଆଉ କରିପାରିବାନି ଆଉ ସେ ଖୁସି ଟା କଣ ମିଳିବ ଅହେଁ। ଯେତେବେଳେ ଯୋଉ ଖୁସି ଟା ଚାହିଁବ ସେଇ ଖୁସି ଟା କରିଦବା।
ହଁ ସେତେବେଳେ ଯୋଉଟା ମନ ହେଲା ମାନେ ଏଇଟା ଆଜି ବୁଲିବା ପାଇଁ ଯିବା ଆ ଯିବା ମାନେ ଯିବା। କହିକି ବୁଲିକି ପଳେଇ ଆସିବା। ଏଇଟା ମନହେଲେ ଏଇଟା ଖାଇଦବା ମାନେ ଖାଇଦବା।
ଖାଇଦବା ଆଉ ଖାଇପାରିବା ନ ଖାଇ ପାରିବା?
ହଁ ସତ କାଥା ନୁଁହେଁ କି? ସେଇଟା ତ ଠିକ କଥା ଯି ଯେତେବେଳେ ମାନେ ଯେଉଁଟା ଭଗବାନ କରିଛନ୍ତି ତମ ମନକୁ ଯେତେବେଳେ ମୁଁ ମାନେ କଣ କ ହିଲ ତମକୁ ଦିଟା ରାସ୍ତା ଦେଖେଇଛି ଗୋ ଟେ ହେଲା ଭଲ ଗୋଟେ ହେଲା ମନ୍ଦ। ତମେ ଯୋଉ ତମେ କୋଉ ରାସ୍ତାରେ ଯିବ ସେଟା ତମେ କହିବ ତାର ସେଟାଦି କଣ ମୁଁ କହିଦେମି କି? ସେମିତି ଭଲ ମନ ଯାହାର ଭଲ ମନ ସେ ସବୁବେଳେ ଭଲ ଚିନ୍ତା ହିଁ କରିବ ଆମେ ଆଜି ଏଠିକି ଯିବା। ଏ ଠି ବୁଲିବା ଠାକୁର ସ୍ଥାନକୁ ଯିବା ଏଇଠି ଖାଇବା। ଖରା ମନ ତ ଯୋଉରା଼ ଆଜି ଆକୁ ଏମିତି କହିବା ତାରୁ ର ଲୁଟିିକି ଖାଇବା।
ହେଁ।
ସେ ଆ ସେଟା କଣ କହିଲ ଝିଅ କିଛି ଲୋକ ଅଛନ୍ତି ସେ ଆଗେ କଣ କହିଲେ ଭୁଲ ଭାଲ୍ କାମ କରିଦେବେ ତାପରେ ଭଗବାନଙ୍କୁ ଦୋଷ ଦେବେ ହେ ପ୍ରଭୁ ମୋ ଭାଗ୍ୟରେ ଏ ତେ ଦୁଃଖ ଥିଲା ଭଗବାନଙ୍କୁ ଦୋଷ ଦେଲେ ଝିଅ କିଛି ଲାଭ ନାହିଁ। କର୍ମ ନେଇ କି ଫଳ।
ହଁ ନିଜେ ସେଇଟାଇପ୍ ର କାମ କରିଛନ୍ତି ବୋଲି ଆ
ହୁଁ କର୍ମ ନେଇବ ଭଗବାନ କହିଲେ ଯେ କୁଆ ମୁଁ ତମକୁ ଦିଟା ଵାଟ ଦେଇଛି
ହୁଁ କିନ୍ତୁ କଲା ବେଳେ କେହି ଭାବୁନାହାନ୍ତି।
ନା ସେଟା ଭାବିବେନି ହଁ ଯାହା ହବାର କଥା ହ ହୁ ଫେରେ ମନକୁ ବୁଝେଇଦେବେ ହଁ ଯାହା ଭାଗ୍ୟ ରେ
ହେ ହେ ହେ ହ କାହାକୁ ଦୋଷ ଦେବାଟା ବି ଭଲ ନୁହଁ ହଁ।
ହଁ କେତେ ଦିନ ବଞ୍ଚିବା ଯେତେ ଦିନ ବଞ୍ଚିବା ଭଲରେ ବଞ୍ଚିବା ସମସ୍ତଙ୍କ ସହିତ ଭଲରେ ଚଳିବା ଭଲ ମିଳିମିଶିକି ଚଳିବା କ ପାଇଁ
ସେଟା ଭଲ କାହାକୁ ଦୁଃଖ ଦେଇଥିଲେ ହେଲେ କିଛି ଭଲ ମାନେ କିଛି ନାହିଁ। ଆମେ ଗଲେ କଣ ଆମେ ଥିଲେ କଣ ସବୁବେଳେ ପାଇଁ ଖରାପ ଲାଗିବ। ତା ଅପେକ୍ଷା କାହାକୁ ଦୁଃଖ ଦେବା କଣ ପାଇଁ।
ଜାଣିଛନା ଗୋଟେ କଥା ଝିଅ ଆମେ ଯଦି ଭଲ କର୍ମ କରିଥିବା ଆମେ ନଥିବା ଅବସ୍ଥାରେ ବି ସେ ଲୋକ ଆମକୁ ଝୁରିବ। ଆଉ ଆମେ ଯଦି ଖରାପ କର୍ମ କରିଥିବା ଆମେ ତା ପାଖରେ ଯଦି ଥିବା ସେ ଏମିତି ହବ ଯେ ଯେମିତି ଆମେ ତାଙ୍କ କତିରେ ନାହାନ୍ତି।
ହୁଁ ଭୁଲିଯିବେ ପୁରା ଭୁଲିଯିବେ।
ହୁଁ। ଆମ ଆଡ଼େ ଦେଖୁଛ ନା କେମିତି ଘଡଘଡି ମାରୁଛି?
ହଁ ନାଇଁ ଆମ ଆଡେ ଏତେ ନାଇଁ।
ହଉ ତାହେଲେ ହଉ ମୁଁ ରଖୁଛି ଆମ ଆଡ଼େ ଗୋଟିଏ ଘଡ଼ଘଡ଼ି ମାରୁଛି ମୁଁ ପରେ କଲ୍ କରିବି।
ହଉ ହଉ ହଉ ଭଉ
ମୋ ଝିଅଟା ଆଶୁଛି।